ହଁ ଲାଗିଲା। କଣ କରୁଛ?
ଏଇଠି ବସିଥିଲି।
ନା ସେପଟେ ବର୍ଷା ଫର୍ଷା ହଉନି।
ବର୍ଷା ଆଜି ହଉଚି। ତିନିଟା ବେଳୁ ବର୍ଷା ପୁରା ଷ୍ଟାର୍ଟ ହେଇଲାଣି ଯେ ଆସିକି ଛଅଟା ବାଜିବ ପୁରା ବର୍ଷା ଛାଡିିନି। ବର୍ଷା ହିଁ ଟୋଟଲି ଛାଡ଼ନି ଆ। ଏତେବେଳେ ହେଇନଥିଲା ଘଡଘଡି।
ଘଡଘଡି ଫଡଘଡି ମାରିନି ଖାଲି ବର୍ଷାଟା ଏଇନା ଜୋରେ ଉଠେଇଥିଲା ହେଲା ଆଉ।
ଆମ ଆଡେ ଘଡଘଡି ବି ହେଇଛି।
କରିବି ବୋଲି ଏତେ ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ କାମ ହେଇଗଲା। ମୁଁ ଆଉ କଲ୍ କରିପାଇଲିିନି। ତା ପରେ ମୋ ପୁଅକୁ ଶୁଆଇ ଶୁଆଉ ମୁଁ ବି ତା ସହିତ ଟିକେ ଶୋଇ ପଇଲି।
ହୁଁ। ମୁଁ ଅନେଇ ଅନେଇ ପୁରା ରହିଲି, ବାଧ୍ୟ ହେଇକି ମୁଁ ପୁରା ଅନେଇ ଅନେଇ ରହିଲେ। ମୁଁ କହିଲି ସେ କହି କରିବେ କହିଲେ ମୁ କହିଲି ଟିକେ କର। ହଉ ଆଉ କଣ ରୋଷେଇ ବାସ। ଖିଆ ସବୁ ସରିଛି ଆଉ ଏଇନା ସନ୍ଧ୍ୟା ବେଳକୁ ଯାହା ଚା ପାଣି ଆଉ।
ଉୁଁ ହୁଁ। ସେଇତ ଆଜି ଆଇଁଷ ବାର ମାଛ କରିଥିଲେ ଆଉ।
ଓହୋ ଆମର ସନ୍ଧ୍ୟା ବେଳକୁ ଚା ପାଣି ଯାହା ହବ ଏଇନାଁକେ ଆଉ। ଆଉ କଣ ରଜକୁ ଛୁଟି?
ଆଉ ରଜରେ ଯିବିନି। ଯାଇଥିଲି ଫେବୃଆାରୀ ମାସରେ ଘର ଆଡେ। ଆଉ ଏବେ ତ ଯିବାର ନାହିଁ। ଦଶ୍ ଯୋଉ ରଥଯାତ୍ରା ବେଳକୁ ଦେଖିବା ଆଉ।
ଓ ହଁ ରଥାଯାତ୍ରା ବେଳକୁ ବର୍ଷା ସିଜିନ୍ କୋଉଠି ଯିବା କି ବୁଲା ବୁଲି ଘରକୁ ବି ମାନେ ଇଚ୍ଛା ନାହିଁ।
ଏଇ ଯୋଉ ଖରାକୁ ଯୋଉ ଛୁଆ।
ଖରା ହେଲେ ଟିକେ ଶୁଖିଲା ଶୁଖିଲା ଥିବ ଟିକେ ବୁଲିକି ଆସିବରେ। ବର୍ଷା ସିଜିନରେ ବିଲକୁଲ୍ ନାହିଁ।
ନାଇଁ ସେଟା ବା ରଜରେ ବର୍ଷା ଅଛି। ନ୍ୟୁଜରେ ଦେଖୁଥିଲି କହୁଥିଲା ରଜରେ ବର୍ଷା ଅଛି।
ହୁଁ ଏଇତ ପାଞ୍ଚ ଦିନରେ ରେଗୁଲାରଲି ବର୍ଷା ଅଛି।
ହଁ ବା। ଏପଟେ ଆମର ଏଆ ପୂର୍ବ ସପ୍ତାହଟା ପୁରା ବର୍ ବର୍ଷା ହେଲା। ଏଇ ଦିଇ ତିନ ଦିନ ହେଲାଣି ହଉନଥିଲା ପୁଣି ଆଜି ଟିକେ ଟିକେ ଏବେ ପକଉଛି।
ଓହୋ ଯୋଉ ରଜକୁ କିଣା କିଣି?
କଣ କିଣିବୁ? ସେଇ ଯାଇଥିଲୁ ପାଖେ ମାର୍କେଟକୁ ଯାଇକିରି କଣ ଟିକେ ଟିକେ ଧରିକି ପଳେଇ ଆସିଲି। ଆଉ ଘରେ ପଠେଇଥିଲେ ଯାହା।
ରଜ ପାଇଁ ଆସି ସାଇଲେଣି।
ହଁ ପଠେଇଦେଲେ ଆଉ। ଆମର ଏପଟେ ବସ୍ ସି ଡାଇରେକ୍ଟ ବସ୍ ଟା ତ ସେଇଠି ପଠେଇଦେଲେ ମିଳିଯାଉଛି ଆଉ।
ଅହୋ ଅ ତମ ଆଡ ସେ ଆମ ଏପଟେ ରଜ ଆମେ ତ ବୋହୁ ଆମେ ତ ଦେଖିନୁ ଆଜି ଯାଏ ବି ଠିକରେ ରଜ କଣ। ଖାଲି ଯେତିକି ଘର ଘରେ ଘରେ ଭଲ ମନ୍ଦ କରିକି ଖା। ଅବଶ୍ୟ ମୁଁ ବି ବାହାରକୁ ବେଶୀ ବୁଲାବୁଲି କରିବା ମତେ ପସନ୍ଦ ନୁହଁ। ବାହାରିପୁଡାକ ଯିବୁ ଆସିଲେ ପୁଣି ଘର ଟେନସନ ଏ କାମଧନ୍ଦା ଯୋଉଠୁ ଛାଡିକି ପୁଣି କଣ କରିବୁ ତୁ ଧାଇଁ ଧାଇଁଙ୍କା ଯିବୁ ପୁଣି ଆସିଲେ କରିବୁ, ମୁଁ ହେଇଥିଲାଗି ବିଲକୁଲ କୁଆଡେ ମଙ୍ଗେନି।
ହଁ ଘରେ ଖାଇବି, ଭଲ ମନ୍ଦ ଖାଇ ପିଇକିରି ଘରେ ଗୋଟେ
ଖାଲି ଖାଇକି ହଁ ଥରେ ରଜରେ ଥରେ ଦୋଳି ଖେଳିବା ନିୟମ ନା ନାଇଁ ଥରେ ଖେଳେ ମତେ ପାନ ବି ପସନ୍ଦ ନୁହଁ, ମୁଁ ପାନ ଫାନ ପାଟିରେ ପୁରାଏନି। ମଁ ଖାଲି ଯଦି ଥରେ କଥା ମାନିକି ସମସ୍ତଙ୍କର ଦୋଳିରେ ବସି ପଡେ। ଆମ ଘରେ ଲାଗେ ଦୋଳି ତ ସେ, ହଁ ଏଇ ଝିଅ
କୁହନ୍ତି ରଜରେ ଦୋଳିରେ ନ ବସିଲେ ଦୋଳି ମନ ଦୁଃଖ କରେ।
ଅଭିଶାପ ଦିଏ।
ହଁ ଏଣ ଖୁସି ଆଉ ଝିଅ ବେଳେ ରଜ ନା ଆଉ ବାହା ହେଇସାରିଲା ପରେ ଆଉ କଣ ରଜ? ଝିଅ ବେଳେ ନିଜ ଗାଁ ରେ ଥିବ ସାଙ୍ଗ ଥିବେ
ହଁ ମାଁ କରିନିଏ କିଛିଟା କଷ୍ଟ ଫଷ୍ଟ ବୁଲି ବୁଲା କରି ଆସିଲୁ, କଣ ଟିକେ ଖାଇଦେଲୁ ତ ବସି ପଡୁ, ମାଁ ବି ରଜରେ କିଛି କୁହେନି। କଣଟେ ବି ହାତ ହଲେଇବ ଥାଉ ତାର ତାର ରଜ ସେ ତାର ବୁଲୁ।
ରଜରେ ତ କଟା ବଟା କିଛି ହବନି, ଖାଲି ସେଇ ପିଠାପଣା ଯାହା ହବ।
ଅ ଆଉ ଶାଶୁଘର ତ ପାଣି ଗୁଲାସ କରିଦେଲେ ବି ପିଇବେନି।
କେହି ନଦେଲେ ହାତକୁ ବି ଏମତି ଥୁଆ ହେଇଥିବ ସେ ଜିନିଷ ଯଉଟା କରିଥିବ ମୁଁ ହେଇଥିଲାଗି କୁଆଡେ ମଙ୍ଗେନି ଅହ। ହଁ, ଆଉ କଣ?
ତାର ଜଏଣ୍ଟ ଫ୍ୟାମିଲି।
ହଁ ଆମର ଜଏଣ୍ଟ ଫ୍ୟାମିଲୀ।
ଜଏଣ୍ଟ ଫେମିଲି ଭଲ ମୁଁ ସବୁବେଳେ, ଜଏଣ୍ଟ। ଫାମିଲ ଜଏଣ୍ଟ ଫାମିଲ ହେଲି ଝିଅ ବେଳେ ଯେ ମୁଁ ପୁରା ସିଙ୍ଗଲ ଫାମିଲି ପଡ଼ିଲି କେହିନାହାନ୍ତି। ନା ଖାଲି ମୋ ଶାଶୁ ଆଉ ହଜବେଣ୍ଡ।
ହଁ, ଆଉ ଦିଅର କେହି ନାହାନ୍ତି?
ନାଇଁ କେହି ନାହାନ୍ତି?
ହଁ ହଁ ଆଉ ପୁଅ? ତମ ପୁଅ କେତେ ବର୍ଷ? କେତେ ବର୍ଷର ପୁଅ?
ପୁଅକୁ ତିନି ବର୍ଷ
ଏ ଠିକ୍ ଦୁଷ୍ଟାମୀ ଟାଇମ।
ହଁ ସେଇଥିପାଇଁ ପା ମୁଁ ଲଗେଇବି କହିଦେଇକିରି ବି ଆଉ ଲଗେଇପାରୁନି କାଲି ସେମିତି ମମି ମୋର ଫୋନ କରିଥିଲା ହଁ ରଖୁଛି ଟିକେ ପରେ ପାଞ୍ଚ ମିନିଟଟା ମୋର ହେଇଯିବ ପୁରା ତିନି ଘଣ୍ଟା।
ହଁ ତାଙ୍କ କାମ ଥାଉକି ତ ତମେ ସବୁ କହୁଛ ଏକୁଟିଆ ତମେ ଏକୁଟିଆ ହେଲେ ପିଲା ଦାୟିତ୍ୱ ସବୁ ନେବାକୁ ପଡିବ।
ସବୁ ଖା ଗାଧୁଆ ଖାଇବା ଆଉ ଛୁଆଙ୍କ ପୁଣି ଟାଇମ ଟୁ ଟାଇମ ଗଧେଇବେ ଟାଇମ ରେ ଖାଇବେ।
ସେ ହଁ ଏଠା ଜିନିଷ କର ହେଟା କଣ ସଜାଡ ଏଠା ସଜାଡେ ଏମିତି ସବୁଠୁ ଗୋଲାବେଳକୁ ହେବ ଆଉ ଟାଇମ୍ ଟା ଆଉ କଲ କରିବୁ କରିବୁ ବୋଲି ଘଣ୍ଟା ଅଧେ ଘଣ୍ଟା ଯିବହେରୀ ସ ତ ହୁଁ ହୁଁ କ ସାରିକି କରିବୁ।
ମୁଁ ବି ତା ସହିତ କଲ ରେ କଥା ହଉଥିବି ଏପଟେ କଥା ହଉଥିବି ସେପଟେ ଟାଣୁଥିବ।
ହଁ ଭିଡା ଉଟୁରା କରୁଥିବେ କାନ୍ଦୁ ଥିବେ ମୁଁ ବି ମୋବାଇଲି ମୁଁ କାନରେ କେଞ୍ଚିକି କାମ କଲାବେଳକୁ କାନ ଖାଲି ଖସିି ଖସିଯିବ ମୁଁ ସେଥିଲାଗି କାଳେ କାମ ଛଣ୍ଡେଇଲେ ମୁଁ ତୁ କିନ୍ତୀ ଘର ନହେଲେ ନାଇଁ ଯଦି ବସିକି କଣ ଗୋଟେ ରୋଷେଇ ଚାଲିଛି। ଚୁଲି ପାଖରେ ତାହେଲେ ବସିକି କୁଦିନ ଆଇଁଷ ଫାଇଁଷ ହେଲେ ଟିକେ ବସିକି କରିଦେଲୁ ହୁଁ ତାହା ତାହେଲେ ସେଦିନ ବସିକି ଟିକେ ଦେଖିଦେଲେ କି କଥା ହେଇଗଲ କଣ? ଗ୍ୟାସ ପାଖରେ ଠିଆ ହେଇକି କଲେ ତୁ କିଛି କରିପାରିବୁନି।
ହୁଁ ହୁଁ ହୁଁ ରାତିରେ କଣ କରୁଛ ରୁଟି ନା ଭାତ?
ରୁଟି ଆମ ବାପାଙ୍କୁ ଡାଇବେଟିସ୍ ସେ ରୁଟି ଖାଇବେ। ଆଉ ପୁଅ ରୁଟି ଖାଇବ ଆମେ ଆମ ଆଈ ରୁଟି ଖାଇବେ ଝିଅଟା ମୋର ରୁଟି ଖାଇବ। ହ ହଁ ରୁଟି ଖାଇବେ ଆଉ ସକାଳୁ ତ ଚିକେନ୍ ହେଇଥିଲା ଆଉ ରା ରାତିକି ଅଣ୍ଡା ଅଛି ଯିଏ ଭାତ ଯାହା ଇଚ୍ଛା ଖାଇବ ଯେ ରୁଟି ଖାଇବ ଆଉ। ମିଶେଇକି ଆଉ ରୁଟିକି ଡାଲମା କରିବି ଭାବୁଚି ଆଉ।
ଓହୋ ଆଇଁଷ ତ ଅଛି ପୁଣି ତାଲମା ଆଉ କଣ କରିବ ନା
ଆଇଁଷ ରାତିରେ ବାପା ରୁଟି ରେ ଖାଇବେନି।
ହଁ ହଁ।
ରୁଟି ଖାଇବେନି ଝିଅ ଖାଇଦବ ହଁ। ଆଇ ଯେ ସସିଏ ବିଲକୁଲ ଆଇଁଷ ଖାଉନାହାନ୍ତି ଆଉ। ବୟସ ହେଇଗଲାଣିି ତ ସେ ଆଉ ବିଲକୁଲ ଆଇଁସ ଖାଉ ନହାନ୍ତି।
ହୁଁ ହୁଁ।
ସେବି ସେ ଆଇଁଷ ରାତିରେ ସେ ଖାଉନାହାନ୍ତି ବାପା ବି ଚିକେନ୍ ଖାଉନାହାନ୍ତି ଖାଲି ମାଛ ଖାଇବେ। ତାଙ୍କର ପାରାଲିସିସ୍ ତ। ସେ ମାଛ ଚର୍ବି ଫର୍ବି ଜିନିଷ ଗୁଡ଼ା ଖାଉନାହାଁନ୍ତି ବିଶେଷ ସେ ଯଦି ଖାଇବେ ଖାଲି ମାଛ ଖଣ୍ଡେ ଖାଇବେ ତା ଚମଡ଼ା ବି ଖାଇବେନି। ତେଣୁ ତାଙ୍କ ପାଇଁ ଦି ଓଳି ରୁଟି ଆଉ ସନ୍ତୁଳା ନହେଳା ଡାଲମା।
ହୁଁ ହୁଁ।
ପୂରା ସବୁଦିନ ଧାର୍ଯ୍ୟ ସକାଳ ଓଳି ଯଦି ସନ୍ତୁଳା କଲ ରାତି କି ଡାଲମା କରିବ ଯଦି ରା ରା କୋଉଦିନ ସକାଳୁ କରିଦେଲ ଡାଲମା ତାହେଲେ ରାତିକି ସନ୍ତୁଳା।
ଯା
ପୁରା ବୁକା ଆଉ ରୁଟି ଟା ଧାର୍ଯ୍ଯ ଆଉ। ଦିଓଳିଆଉ ହୁଁ ଦିହିପହର ଓଳିଟା ଭାତ। ହଁ ରାତିକି ଆଉ ଭାତ ରନ୍ଧା ହବ ଦିହିପହରେ ରନ୍ଧା ହଉଚି ଆଉ।
ରାତି ରୋଷେଇ କେତବେଳେ ଷ୍ଟାର୍ଟ କରୁଚ?
ରାତି ରୋଷେଇ? ଠିକ ସାଢେ ସାତଟା ରୁ କଲେ ବାପା ସାଢେ ଆଠଅଟା ନଅଟା ଭିତରେ ଖାଇବୁ ପୁଅଟା ବି ନ ଖାଇ ଶୋଇ ପିଡିବ କୋଉଦିନ କାନ୍ଦିକି। ସେଥିଲାଗି ସାଢ଼େ ଆଠଟା ଭିତରେ ସାରି ଦେଲେ। ଯାହାକୁ ଯେତେବେଳେ ଯାହା ନିଦ ଲାଗିଲା ସେ ତାର ଖାଇଦେଲା ସେ ଶୋଇଲା। ଆଉ ହଁ।
ମତେ ଏବେ ଯୋଉ ଗରମ ହଉଚି ସାତଟା ଆଠଟା ହେଇଗଲେ ବି ରୋଷେଇ ଘରେ ପସିି- ହଉନି ଜଲଦି ଜଲଦି କେମତି ରୋଷେଇ ସାରି ଦେଇକିରି ବସ୍ ପଡ଼ିବ।
ହଁ। ଏବେ ସବୁ ଦିନ କଣ ହଉଚି କି ଦିନ ଆକ ଠିକି ଖରା ହଉଚି ଯେମିତି ସାଢେ ଦିଟା ତିନିଟା ବାଜୁଚି- ଠିକ ବର୍ଷା ଆସୁଚି ହାରି ପୁରା ଆଠ ଦିନି ହେଲାଣି। ବର୍ଷା ଆଇଲେ ତ ସଇଲା ବର୍ଷା ହେଲା ଆଉ ଥଣ୍ଡା ଲାଗୁଚି ଆଉ କିଛି ଟେନସନ ଲାଗୁନି ରାତି ଯାଏଁ ବୋଲି ରୋଷେ କାମ ସାରିକି ଶୋଇଲେ ବି ଆଉ ଗରମ ଆସୁନି। ଆଉ କିନ୍ତୁ ଏଇ ଦିହିପର ପୁରା ସ - କାଳୁ ଯେ ଦିଇଟା ଯାଏ ଯୋଉ ଗୁଳି ଗୁଳି ହଉଚି ସମାଳି ବିି ହଉନି।
ହୁଁ।
ଗୁଳୁଗୁଳି ପ୍ରବଳ ହଉଚି।
ସେଇଥିପାଇଁ ଅଧିକ ଯୋଉ ଗୁଳୁଗୁଳିଟା ହଉଚି ତାପରେ ବର୍ଷାଟା କୁଟି ଦଉଚି ଆଉ।
ହଁ ହେଇଥି ଲାଗି ଚଳେ ଆଉ ଦିନ ବେଳେ ଗୁଳିୁଗୁଳି ଟା ସମାଳି ହେଇଯିବ କିନ୍ତୁ ରାତିରେ ଯଦି ନିଦ ଟା କମ୍ପ୍ଲିଟ ନହେଲା ବାଧିଣିଆ ଲା ଗୁଚି ଏ ରାତିରେ ଯଦି ଶୋଇ ହେଇଗଲା ଠିକ୍ ଅଛି ଦିନ ନ ଶୁଅ ଚଳିବ। ଆଛା।
ଦିନରେ ବା କାମ କରିକିରି ଇଏ କରିକରି ନସୋଇଲେ ଚଳିବ କିନ୍ତୁ ରାତିରେ ନସୋଇଲେ ତାପରେ ଦିନ ଯାଙ୍କ ଖାଲି ବିର କ୍ତି ଲାଗିବ।
ବିରକ୍ତିଆ ଲାଗିବ ସକାଳୁ ନିଦ ଭାଙ୍ଗୁନଥିବ ଚିିକିଟା, ଲା ଥୁବ। ତାହେଲେ ସ ପୁଅ ସ୍କୁଲ ଯାଇନାହାଁନ୍ତିନା।
ନାଇଁ ସ୍କୁଲ ଯାଇନି ଏଇ ବର୍ଷ ପ୍ଲେ ସ୍କୁଲରେ ଭାବୁଚି ଛାଡିବି ବୋଲି। ଦେଖିଆ କଣ ହଉଚି ଆଉ ଏଇ ରଜ ପରେ ସ୍କୁଲ ଫି ତି ଲେ ସବୁ ଯାଇଁକିରି ପଚ଼ାରିବା। ମାନେ ତିନି ବି ପୁରୀନି ନା ଉଁ ଟୁ ପଏଣ୍ଟ ଏଇଟ୍ ହେଇଚି।
ଓହୋ ହଁ ଦି ମାସ ସରି ଦି ବର୍ଷ ଆଠମାସେ। ନାଁ ତାହେଲେ ଏତେ ଛୋଟ ବେଳୁ ଏତେ ବି ଫୋ ସାଢେ ତିନିବର୍ଷ ରୁ ପାଠପଢା ଟିକେ ଜୋରଦାରିଆ ଦେଲେ ଠିକ୍ ଆସିବ। ଏଇନାକେ ଖାଲି ଯାଇଁକି ମାନେ ପ୍ରାକ୍ଟିସ ଯିବା ଆସିବା ପ୍ରାକ୍ଟିସ କରେନ୍ତ।
ହଁ ଏବେ ଖାଲି ପ୍ଲେ ସ୍କୁଲ ରେ ଖାଲି ଏଇ ଖେଳା ଖୁଳି କରିବି ଇଏ କରିବେ ହେତିକି।
ବସା ବସି ହଁ ଯିବା ଆସିବାଟା ଗୋଟେ ବ୍ୟାଗ ଟା ପକେଇକି ହେଇଁଯାଏ ଯାଇକି ବୁ
ରହି କେବେ କେଉ ଆଡେ ରହିନି ମୋ ପାଖେରେ ରହିବ ନ ହେଲେ ୟାଙ୍କ ପାଖରେ ରହିବ ସ୍କୁଲ ଗଲେ ବି ସେ ତାଙ୍କ ଯାହାହେଲେ ପନ୍ଦର ଦିନି ଖଣ୍ଡେ କାନ୍ଦିବ।
କାନ୍ଦିବ ମୋ ଝିଅ ତ କାନ୍ଦିଲା ଯେ ଆମ ମୋ ଦିଅର ଝିଅ ସେ ଯାଇଁକି ଅଧଘଣ୍ଟ ପଇଁଚାଳିଶି ମିନିଟ୍ ବସିବେ ତାକୁ ପୁଣି ଆଇଲା ବୁଳୁକୁ ବାଇକ ରେ ସାଙ୍ଗରେ ଧରିକି ପଳେଇ ଆସିବେ। ହେଲା କାନ୍ଦିବ ଯେ ତା ସାଙ୍ଗରେ ଯି ଆଗେ ତାକୁ ଜୋର ଜବସ୍ତି ଆମେ ବସେଇ ଦେବୁ ଉଁ ଗାଡ଼ିରେ।
ହୁଁ।
ହେଲା ବସି ସାଇଲା ଖୁଣୁ ପୁଣି ଆମେ ତାକୁ ପଛେ ପଛେ ଏତେ ସେ ଆଙ୍କୁ ଟିକେ ଦେଖିଲା ଖୁଣୁ ହେଠି ଖେଳା କୁଦା ତାଙ୍କର ଯାହା କହିବେ କେମିତି ପ୍ରାର୍ଥନା କରିବ ଯାହା ଏନିଥିଙ୍ଗ ଯାହା କହିବ ସେ ତାର ସେଇ କଥା ମାନି ତାଙ୍କର କହିବ ନହଲେ ନାଇଁ ଖାଲି ତ ଟିକି ହାଉଉଳିବ ହାଉଉଳିବ ତାଙ୍କ ବାଧ୍ୟ ହେଇକି ନହେଲେ ମିସ୍ ଫୋନ୍ କରିବା କି ଆସିକି ତମ ଝିଅକୁ ନେଇଯାଅ ନହେଲେ ଆଉ ସେ କାନ୍ଦୁଚି ଖାଲି ଆଉ।
ହଁ ଛୁଆ ମାନଙ୍କୁ ଛାଡିବ ମାନେ ଫାଷ୍ଟ ଯାହା ହେଲେ ଦଶ ପନ୍ଦର ଦିନ ତାଙ୍କୁ ଟିକେ ଏମିତି କରିବାକୁ ପଡିବ। ନୂଆ ନୂଆ ଯାଇଥିବେ କାହାକୁ ଚିହ୍ନି ନଥିବେ ଜାଣିିନଥିବେ ଯାହାହେଲେ କାନ୍ଦିବେ।
ନକଲେ ପରା ସେ ହଇରାଣ ହବ। ଏମତି ହଉ ହଉ ରଖୁଚି।
ହଁ।